ହାଲୋ।
ହାଲୋ।
ଶୁବୁନି? ଆଉ ଭଲ ଅଛ?
ହଁ ଭଲ ଅଛୁ ଆଉ କଣ କରିବୁ। କଣ କରୁଚ?
ଆଉ ଖା ପିଆ ସବୁ ସରିଲାଣି?
ନାଇଁ ମ ନଅଟା ହେଇନି ଖିଆ ପିଆ କୋଉଠି ସରିଯିବ। ନାଇଁ ମ ନଅଟା ହେଇନି ବା।
ନାଇଁ ନାଇଁ, ହଁ ନଅଟାରେ ମୁଁ ଖାଉଚି। ନଅଟାରେ ଖାଇବି ଦଶଟା ହେଲେ ଶୋଇବି।
ଦଶଟା ହେଲେ ମୁଁ ଆଉ ଫୋନ୍ ଫୋନ୍ କିଛି ଦେଖା ଦେଖି ନାହିଁ। ଥୋଇକିି ସିଧା ଶୋ ହଁ। ସାଢେ ପାଞ୍ଚଟାରେ ଉଠାହବ ହଁ।
ଆଉ ରଥଯାତ୍ରା ଆଗ ତମ ଆଡେ ହଉଚି ନା ନାଇଁ ଗାଁ ଗଲେ ଗଳି ରେ ଯେମିତି ହଉଚି ଗୋଟେ ଗୋଟେ ଗାଁରେ ତମ ଆଡେ?
ହଁ ଆମ ଗାଁ ରେ ହଉଚି ଛୋଟ ରଥଯାତ୍ରା।
ଗାଁ ରେ ଛୋଟ ରଥଯାତ୍ରା କଣ ରଥଯାତ୍ରା ରଥଯାତ୍ରା ଗାଁ ପିଲା ମାନେ ମେଳ ହେଇକି
ମାନେ ଛୋଟ ରଥ ତିଆରି କରିକି ଗାଁ ରେ କରୁଛନ୍ତି ଆଉ।
ମୂ ମୂର୍ତ୍ତି ଆଣିକି ସେ ଟାଣୁଛନ୍ତି।
ହଁ ଆ ଆମେ ତ ପୁରୀ କି ରଣପୁର କି କୁଆଡେ ଯାଇପାରୁନୁ। ଗାଁ ରେ ଦେଖିଦବା କଥା।
ଗାଁ ରେ ଜଗନ୍ନାଥ ମନ୍ଦିର ଅଛି?
ନାଇଁ ଗୋଡିପଡାରେ ଅଛି। ହଁ ଗୋଡିପଡ଼ା ରେ ଅଛି। ହଁ। ଆମ ଗାଁରେ ନାଇଁ ଆମ ଗାଁରେ କେବଳ ଶିବ ମନ୍ଦିର ଅଛି।
ପୁରୀ ରଣପୁର ବା ତମ ମାଉସୀଘର?
ହଁ ରଣପୁର ମାଉସୀ ଘର ଯେ ଯାଇଥାନ୍ତି ଯେ ଯି ଦେଖିବା ଆଉ। ରଥଯାତ୍ରା ଆସୁ।
ରଥଯାତ୍ରା ଆସିଲେ ଦେଖ ହଁ ଏବେଠୁ ଭାବିଲେ ବେଶୀ ଭଲ ନୁହଁ। ଯୋଉ ଟାଇମ୍ ରେ ଯିବ ସେଇ ଟାଇମ୍ ରେ ଗଲେ ଗଲା।
ଆଗୁଆ କିଛି ଭାବିବା କଥା ନୁହେଁ।
ମାଉସୀ ଘର ଗଲେ ସେଇଠିକିନା ବସି ଉଠି ରଣପୁରରେ ଜାହା ଅଛି ସବୁ ଦେଖା ଦେଖି କରିକି ଆସିବେ ଆଉ।
ହଁ।
ଏକା ଯିବୁ ନା ଘରେ ସମସ୍ତେ ଯିବେ ବାପା ବୋଉ?
ନାଇଁ ନାଇଁ କେହି ଯିବେନି ମୁଁ ମୁଁ ଏକା ଯାଇଥାନ୍ତି ଆଉ।
ବସ୍ରେ?
ହଁ ବସ୍ ତ ଏପଟେ ଆମର ଲାଗୁଛି ରଣପୁରକୁ ଡାଇରେକ୍ଟ ବସ୍ ଆଉ। ତାପରେ ଏବେ ଆମ ବସ୍ ଗୁରା ଯୋଉ ପଡ଼ିଛି ସେଇଥିରେ ବି ଯାଇହବ। ହଁ ସେଇଥିରେ ଯାଉଛି ସେଗୁଡ଼ାକ ଏବେ ପାଞ୍ଚ ଟଙ୍କା ନଉନାହାନ୍ତି ଆଉ।
ଆଉ କେତେ ବଢ଼ିଗଲାଣି?
ବଡ଼ିଗଲାଣି କଣ କିଲୋମିଟର ଅନୁସାରେ ପଇସା।
ମାନେ କଣ କିଲୋମିଟର ଗୋଟେ କିଲୋମିଟର ରେ କେତେ?
ଗୋଟେ କିଲୋମିଟର କୁ ଦି ଟଙ୍କା ନା କଣ?
ଧୀ ଟଙ୍କା ନଉଛନ୍ତି?
ହଁ।
ତାହେଲେ ତମର ସେଇଠୁ କେତେ କିଲୋମିଟର ରଣପୁର? ପଚିଶ୍ ନା ତିରିସ୍ ନା କେତେ ଅଧିକା? ପଚିଶ୍ ତୀରିଶ ହେଲେ ପଚାଶ ଟଙ୍କା ନେବେ ଆଉ।
ହଁ ସେ ଆହୁରି ଇଏ ବ ଅନ୍ୟ ବସ୍ ବି ଯାଉଛି ସେଇଥିରେ ଯାଇପାରିବ ବସ୍ ଏନି ଟାଇମ୍ ଯାଉଛି ଯାଇ ହବ ଯଉଥିରେ ହେଲେ।
ଆଉ। ପୁରୀ ହଉଛି ଆମର ପ୍ରଥମ ଶ୍ରୀକ୍ଷେତ୍ର ରଣପୁରକୁ ତ ଦ୍ୱିତୀୟ ଶ୍ରୀକ୍ଷେତ୍ର କହୁଛନ୍ତି। ରଣପୁରୁ ଦେଖିଲେ ଯାହା ପୁରୀ ସେଇଆ ପୁରୀ
ହଁ ପୁ ପୁରୀ ମୁଁ କେବେ ଯାଇନି ଛୋଟ ହେଇଥିଲି ଯାଇଥିଲି ଯେ ମୋର କିଛି ମନେ ହିଁ ପଡ଼ୁନି।
ମାନେକ ରଥଯାତ୍ରା କୁ ନା ଏମିତି ନର୍ମାଲ
ନାଇଁ ଏ ମିତି ନର୍ମାଲ ଆମ ଗାଁ ରୁ ଯାଇଥିଲୁ ସବୁ ବାହାରକୁ ବୁଲିବାକୁ ତ ସେଇ ହଁ ସେଇଆଡ଼ୁ ବୁଲି ବୁଲି ଆସିକି ପୁରୀରେ ଲାଷ୍ଟ ଦେଖିକି ଆସିଥିଲୁ ଆଉ।
ହ ଜମା ତାପରେ ଆଉ ଯାଇନ ସେମାନେ ଆଉ ଠାକୁରଙ୍କ ଦର୍ଶନ ବି ମନେ ନାହିଁ।
ନାମ ଠାକୁରଙ୍କୁ ଦେଖିଥିଲୁ ନା ନାଇଁ ବି ସେଇଟା ବି ମନେ ନାହିଁ।
ଆଚ୍ଛା ତାହେଲେ ତମେ ଦେଖିନ ଭଲରେ ଟିକେ ଦର୍ଶନ କରୀନ।
ଗାରଡୋରି ଲାଗିନି ଆଉ ଯାଇନୁ ଆଉ।
ଆମେ ତ ଠିକ ସେଣ୍ଡ ଆର ବର୍ଷ ଯାଇଥିଲୁ ତା ପୂର୍ବ ବର୍ଷ ଯାଇଥିଲୁ। ଦି ତିନ ଥର ଆମେ ଦେଖି ସାରିଲୁଣି ଏଇ ବର୍ଷ କାହିଁ ଯାଇ ପାରନୁ ଆଉ ବର୍ଷ ବି ସରିନି ଦେଖ
ହଁ ବର୍ଷ ଅଛି ତାପରେ ଯିବ ରଥଯାତ୍ରା ଆସୁଛି ଯିବ ଦେଖି ଆଉ ପୁରୀ।
ଆଛ ଆଉ ଆମେ ଗଲାବେଳେ ତମକୁ ଡାକିବୁ ତମେ ବି ଯିବହାରି ଆଉ।
ହଁ ହଁ ଦେଖ ଥିବ ଯଦି ଯୋଗ ଯିବାର ଯିବୁ।
ହଁ ଯିବ ଯିବ।
ଏ ଯାଏ ଯୋଗ ହେଇନି ଯିବା ପାଇଁ ପୁରୀ।
ଆ ପୁରୀ ଗଲେ କଣ ଖାଲି ପୁରୀ ବୁଲିବା ପୁରୀ ସେଇଠୁ ଯିବ କୋଣାର୍କ। କୋଣାର୍କରେ ବୁଲିବ ପୁରୀରେ ଆସିକି ରହିବ ସ୍ବର୍ଗ ଦ୍ଵାର ଟିକେ ବୁଲିବ ତାପରେ ପୁରୀ ଶ୍ରୀ ବ୍ରିଜିରେ ବୁଲିବ ଏ ଦି ଦିନି ତିନି ଦିନିର ଦିଦିନିର ପ୍ରୋଗ୍ରାମ୍
ହଁ ପୁରୀ ଶ୍ରୀବିଜିରେ ସବୁ ଯେଉ କଣ ମାଛ ଛଣା କଙ୍କଡା ଛଣା ଚିଙ୍ଗୁଡି
ଏ ସବୁ ରହୁଛି ତାପରେ ପ ସମୁ ସମୁଦ୍ରରେ ଟିକେ ଗାଧୁଆ ଫାଧୁଆ କରିବ ସବୁ କରିକି ଆସିବ ନା ଆଉ ଗଲେ ଖାଲି ବୁଲିକି ପଳେଇଲେ ଆଇଲେ କଣ ହବ
ହୁଁ ନାଇଁ ପୁରୀ ଗଲେ ଆହୁରି କଣ ଫେଣି ଖାଇବ ବଢିଆ ଲାଗିବ ସେଇଟା
ହଁ ହଁ
ସେଇଟା ମତେ ବହୁତ ଭଲ ଲାଗେ
ଫେଣି ଯୋଉ ସାଇଟ୍ ରେ ଯୋଉ ବିକା ହଉଥିବ ଆଉ ତାପରେ ମନ୍ଦିର ଭିତରେ ଅବଢ଼ା ଖାଇବ
ହଁ ଅଭଡା ଖାଇବ ଆହୁରି ଟଙ୍କ ତୋରାଣୀ ମିଳୁଛି ସେଇଟାକୁ ପିଇବ ପୁରୀ ଯାଇକି ଖାଲି ଆସିଲେ ଭଲ ଲାଗିବନି
ଆଚ୍ଛା ଆଉ ଘରେ ସବୁ କଣ କରୁଛନ୍ତି
ଘରେ ଅଛନ୍ତି ସବୁ ଟିଭି ଦେଖୁଛନ୍ତି ସିରିଏଲ୍ ସବୁ ଦଉନି କି
ହଁ
ସିରିଏଲ୍ ସବୁ ସିରିଏଲ୍ ପାଗଳ ସିରିଏଲ୍ ଦେଖିବାକୁ ବାଇଆ
କେଏ ଜେଜେବାପା ଜେଜେମା ଖାଲି ଦେଖୁଛନ୍ତି ନା ଆଉ କିଏ ଦେଖୁଛି
ଆଉ ସାନ ଭାଇ ଭଉଣୀ
ସମସ୍ତେ ସିରିୟଲ୍
ସମସ୍ତେ ସେମାନେ ସିରିଏଲ୍ ଫିଲ୍ମି ସବୁମାନେ ଟିଭି ତ ଖୋଲିକି ବସି ପଡୁଛନ୍ତି
କାଟୁନୁ ଦେଖିବା କଥା ଫିର୍ ସିରିଏଲ୍ କଣ ଦେଖୁଛନ୍ତି ମ
ସିରିଏଲ୍ ବୋଲେ କହିବା କଥା କଣ କହିଲ ଟିଭି ଟା ଖୋଲିଲେ ଯାହା ଦଉଛି କିନ୍ତୁ ଟିଭି କି ଅନେଇକି ରହିବାର ଅଛି
ଯାହା ହେଲେ ଗୋଟେ ଦେଖିବା କଥା
ଯାହାହେଲେ ଗୋଟେ ଦେଖିବା କଥା ଆଉ ଫୋନ୍ ଧରିଲେ ଖାଲି ନଟିଆ କମେଡି ସେ ଆହୁରି କଣ ଡୋରିମନ୍ ନୋବିତା ସେଗୁଡାକ ସବୁ ଦେଖୁଛନ୍ତି
ନଟିଆ କମେଡି ଡୋରେମନ୍ ନବିତା ତାପରେ ଏ ଯୋଉ କଣ ବେଣ୍ଟେନ ତାପରେ ନିଞ୍ଚା ହାତରୁ ସେମତି ଚାନ ହଜାର ପ୍ରକାର କଥା
ହଁ ଆଉ ଜୟ ଜଗନ୍ନାଥ ର ଓଡ଼ିଆରେ ଦଉଛି ସେଇଟା ବି ଭଲ ଲାଗୁଛି ଦେଖିବାକୁ
ଜୟ ଜଗନ୍ନାଥ ଯୋଉ ଚ୍ୟାନେଲ୍ ରେ ଦଉଛି
ନାଇଁ ନାଇଁ ୟୁଟ୍ୟୁବୁରେ ଆସୁଛି କାଟୁନୁ
କାଟୁନୁ ବି ଜୟ ଜଗନ୍ନାଥ ଆସିଲାଣି
ହଁ ସେଇଟା ଦେଖିବାକୁ ଭଲ ଲାଗୁଛି ଛୋଟ ପିଲାମାନେ ଆଉ କିଛି ଦେଖିବା ଅପେକ୍ଷା ଏଇଟାକୁ ଦେଖିବା ଭଲ ଜୟ ଜଗନ୍ନାଥ କାଟୁନୁ
ଟିଭିରେ ତ ଆଗରୁ ଜୟ ଜଗନ୍ନାଥ ଗୋଟେ ଆସୁଥିଲା କଣ ଚ୍ୟାନେଲ୍ ସିଧା ପ୍ରସାରଣ ହେଉଥିଲା ଓଡ଼ିଆରେ
ହଁ ସେଇଟା କଣ ସିଦ୍ଧାର୍ଥ ଟିଭି ସହିତ କନେକ୍ସନ୍ ଥିଲା ତାର ହୁଁ
ଆଉ ହେଇକି ଆଉ ଗୋଟେ ଏବେ ଆଉ ଗୋଟେ କାଟୁନୁ ଆସିଲାଣି
ହଁ କାଟୁନୁ ଦଉଛି ସେଟା ୟୁଟ୍ୟୁବୁରେ ଦଉଛି ଜୟ ଜଗନ୍ନାଥ ଓଡ଼ିଆ କାଟୁନୁ ମାରିଦେଲେ ଆସିବ ଖାଲି ସେଇଟା ହିନ୍ଦୀରେ ଦଉଥିଲା ବୋଧେ ସେଟାକୁ ବିଗାଡିକି ଓଡ଼ିଆ କରିଦେଇଛନ୍ତି
ହଁ ଜେଜେବାପା ଜେଜେମାଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଜେଜେମା ଟିକେ ବାତରକୁ ରହୁଛି ତ ଉଁ ଏମତି ର ଭଲ ଅଛନ୍ତି ଆଉ କଣନ୍ତି?
ବାତର ପାଇଁ ତାକୁ କହ ଟିକେ ଏକ୍ସରସାଇଜ କରିବେ ଖାଲି ପଥରେ ଟିକେ ଚଲାବୁଲା କରିବେ।
ହଁ ସେ ମୋ ଅପା ଆସିଥିଲେ ଯେବେ କହୁଥିଲେ। ଆଉ ସିଏ ଖାଲି ଏଇ ଯୋଉ କଣ ତୈଳ ମୈଳ ଏଇଗୁଡା କଣାଣ୍ଠି କରୁଚି ଆଉ। ଯୋଉ ମେଡ଼ିସିନ୍ ଖାଇଲେ ମଧ୍ୟ ନାଇଁ ସେ ଖାଇଲେ ମଧ୍ୟ ସେଇଟା ଆଉ ଧରୁନି। ଆଉ କଣ କରିବୁ। ଯାଉଛନ୍ତି ମେଡିସିନ ଖାଉଛନ୍ତି ଏମିତି ହଁ।
ଆଉ ତମ ଆଡେ ସବୁ ଚାଷ ଚାଷବାସ ସରି
ନାଇଁ ଚାଷ ବାସ ସରିନି ଏବେ ସବୁ ତଳି ପକଉଛନ୍ତି ଆମର ହେଲେ ଏବେ ତଳି ପଡିଥିଲା। ଆଜି ଆମର ତଳି ପକେଇକି ଆସିଚନ୍ତି।
କୋଉ ଧାନ?
କୋଉ ଧାନ ମୁଁ ଜାନି ଜେଜେବାପା ପକେଇଥିଲେ।
ଦେଶୀଧାନ ନାଁ ଯୋଉ ବ୍ଲକ୍ ରୁ ଆସୁଚି କିଣା ସେଇଗୁଡା।
ନାଇଁ ନାଇଁ ଦେଶୀ ଧାନ।
ବ୍ଲଗ୍ ବେଶୀ ବ୍ଲଗ୍ ରୁ ଯୋଉ ଆମର ବିସୁ ଧଇକି ଆସୁଚି ବିଷୋଧ ନାହିଁ ସେଇ ଧାନ ପାଇଁ ଭୁବନ।
ସେଇ ଧାନ କ ଆର ବର୍ଷ ସା ଆଣିଥିଲେ ଆର ବର୍ଷ ଆଣିଥିଲେ କି ତୁ ଏଇଥର କଣ ଆଣି ନାହାନ୍ତି ତ ଏ ଗାଁ ଗହଳିରୁ ଯୋଉ ମାଗିକି ପକା ହୁଏ।
ଫସଲ ହେଲାନି ନାଁ କଣ ଭଲ ଆର ବର୍ଷ ଜା ଆଣିଥିଲ?
ନାଇଁ ସେମତି ହେଲାନି ତାପରେ ବର୍ଷା ବି ଠିକ୍ ଟାଇମ୍ ରେ ହଉନି ନାଁ।
ହୁଁ।
ଉଁ ଭଲ ହେଇନଥିଲା ଫସଲ ତ ସେଇଥିପାଇଁ ଏଇ ଗାଁ ଧାନ ଦେଶୀ ଧାନ ପଡିଚି ତଳି ଆଉ।
ଧାନ ବୋଲି କୁ ଧାନ ନାଁ କଣ?
ଧାନ ନାଁ ମୁଁ ଜାଣିନି ସେଟା କଣ ନାଲି ଧାନ କହୁଥିଲେ ନାଲି ଚାଉଳ।
ନାଁ ନାଲି ଚାଉଳ ଯେମିତି କହୁଚନ୍ତି କଣ ମସୁରୀ, ପୂଜା।
ହଁ ସେଇଗୁଡା କହୁଚନ୍ତି ଯେ ସେଇଟା କିନ୍ତୁ
ହଜାର ଏକ ହଜାର ଦୁଇ ନାଲି ଧାନ। ବଲେ ଯୋଉ କଣ ଏଇଟା ଯୋଉ ଲିଆ ଖାଉଛି ସେଗୁଡ଼ାକ।
ନାଇଁ ନାଇଁ ସେଗୁଡାକ ନୁହଁ ସେ ଚାଉଳ ଟା ନାଁ ଟିକେ ନାଲି ଅଂଶ ରହିବ ଭାତ ଟା ଯୋଉ ଦେଶୀ ଚାଉଳ ପରିକା ପୁରା ଦେଶୀ‌।
ଅକାଡିଆ ଚାଉଳ ଭଳିଆ।
ହଁ।
ବେଶୀ ନାଲିଆ ହବନି ନିଜେ ଘରେ ଚାଉଳ କରୁଚ?
ହଁ ଘରେ ନିଛି ଚାଉଳ ମାନେ ଧାନ ବସେଇକି ମିଲ୍ କୁ ନିଆହଉଛି ଚୁରେଇବାକୁ।
ଆଉ ତମକୁ ଯୋଉ ପଞ୍ଚାୟତରେ ଯୋଉ ଚାଉଳ ମିଳିଚି ସେଗୁଡା ଖାଉଚ ନାଁ ନାଇଁ?
ସେଗୁଡ଼ାକ ଖାଉଚୁ ଯେତେବେଳେ ଦରକାର ପଡୁଚି ବିକି ଦେଉଛୁ।
ଆଚ୍ଛା ଆଚ୍ଛା।
ପଇସା ଯେତେବେଳେ ଦରକାର ପଡୁଚି ବିକି ଦଉଛୁ ନହେଲେ ଖାଉଛୁ ଆମର କେତେ ଲୋକ ଖାଉନାହାନ୍ତି।
ସେଇ ଧାନ ତ ସେଇ ଏକା ଜିନିଷ।
କ ନାଇଁ କେତେ ଲୋକ ଖାଉନାହାନ୍ତି କୋହୁଛନ୍ତି ସେଇ ଚାଉଳ ଖାଇଲେ ପେଟ ମାରୁଚି।
ସେଇ ଯୋଉ ଗ୍ୟାସ ଦେଇକି ସେଗୁଡାକ ଚାଳ ବ କରୁଛନ୍ତି ମିଲ୍ ରେ ସେଇଥିପାଇଁ ଆଉ ଅରୁଆ ଅଂଶ ଟିକେ ରହୁଚି।
ହଁ।
ହୋଉ ହୋଉ ଯୋଅ ଖାଇବା ପାଇଁ ମୁଁ ରଖିଦୋଉଚି ଫୋନ ଗୋଟେ କାମ ଆସିଲାଣି ତ।
ହଁ ହଁ।
ହୋଉ।
ହଁ।